ହାଲୋ।
ହ୍ୟାଲୋ ହଁ ଆଉ କଣ କରୁଚ?
ଏଇ ବସିଛି ଆଉ, ଖାଇନାହାନ୍ତି ଦେଇ ହର ଦେଇ ହେରିକା।
ହଁ, ଆଉ ତ ଏବେ ବର୍ଷ ର୍ଷା ହଉଛି ନଈରେ ପାଣି ଆସିଲାଣି?
ହଁ ନଈରେ ପାଣି ଆସିଗଲାଣି, ନଈରେ ପାଣି ଆସିଲାଣି। ଆଉ ତାପରେ ଏଇ ଯୋଉ ମେଘୁଆ ପାଗ ଭଲ ଲାଗୁନି।
ହଁ ଆଉ ଯୋଉ ନଈରେ ପାଣି ଆସି ଆସିଲେ କଣ ମାଛ ଫାଛ ଧରନ୍ତି ନା ସବୁ ଯୋଉ ଜାଲୁଆ ମାନେ କେଉଟ ମାନେ
କେଉଟ ମାନ ପ୍ରତିଦିନ ମାଛ।
ହଁ ହଁ ଯା ହଉ ତମର ଏଠି ପାଖରେ ନଈ ମାଛ ପାଇଯାଉଛ ଆଉ।
ନା ପ୍ରତିଦିନ ସେଠିି ସେଠି ଆଇସ ଲୋକଙ୍କର
ହଁ ହଁ ଆଉ କୁମ୍ଭୀର ଫୁମ୍ଭିର ଆସେ କି?
ହଁ।
କୁମ୍ଭୀର ଆସେ?
କୁମ୍ଭୀର କୁମ୍ଭୀର ଆସେ ନା? କି ତଥାପି ଡର ଭୟ ସାପ ସାପ ନଈ କୂଳରେ ସାପ ପ୍ରବଳ ବନ୍ଧା ବନ୍ଧ ବାଡରେ ଲୋକ
ତମର ମାନେ ଘର ଟା ପୁରା କଣ ଏମତି ନଈ କୂଳରେ ନା
ପୁରା ତ ବନ୍ଧ କଡରେ। ଏଇ ଯୋଉ ସେଟା ଘର ଏଇ ଯୋଉ ସାପ ଭୟରେ ବଡ ବଡ ସାପ
ହଁ ସାପ୍ ପ ଯାହା ବି ହେଲେ ନଈରୁ ନଈକି ଚାଲି ଆସୁଥିବେ ସେ ଘର ଭିତରକୁ ପସିଯାଉଥିବେ ଆଉ।
ହଁ।
ଘରେଅଛି ଜାଆନ୍ତୁ। ସେ ଦାଣ୍ଡ ଦାଣ୍ଡ ବାଡି କବାଟ ଭଲ ହୁଁ ବଡ ସାପ ବି ପଶିଯାନ୍ତି। ବିଶେଷ କରି ଏ ଯୋଉ ଚୁ ବଡ ସାପକୁ ତ ଭୟ ଛୋଟ ଛୋଟସାପ ଯୋଉ ଧେଣ୍ଡୁଅ, ଢମଣା ସିଏ ବି ମାନେ ବେଙ୍ଗ ଜଙ୍ଗଲ ଘରେ ପସି
ହଁ ହଁ ହଁ ହଁ ବା ସେଇ ତ ବହୁତ ଭଙ୍କର ମାନେ ହଁ
ଗାଈ ଘରେ
ହଁ ଆମର ଗାଈଟିଏ ଅଛି ବାଛୁରୀ ଟିଏ ଅଛି। ଆ ସେଇ ତାଇ ପାଇଁ ବା ଆଜି ଆଜି ସେଇ ଗାଈ ପାଇଁ ମାମୁଁ ସେ ଏଇଟା ଛାଡି ଯାଇଥିଲା ତଳ ଟା
ହଁ।
ତାକୁ ବାଗଉଥିଲେ।
ଅହଁ ଆଉ ପାଖରେ ସେଠି ବିଲକୁ ବିଲ ପୁରା ଲାଗିଥିବ ବୋଧେ ଘର ପାଖକୁ।
ହଁ ଘର ପାଖକୁ ବିଲ ଲାଗିଚି ଆଉ ଏବେ ତ ସବୁ ଧାନ ଚାଷ ପାଇଁ ମନା କଲେ ଗାଈ କୁ ଛାଡିବନି ବୋଲି ଆମର ଛାଡୁନ ଚାରି ତିନି ଚାରି ଦିନ ହେଲା ଆଉ ଛାଡୁନୁ ବାନ୍ଧି ଦୋଉଚୁ ଆମ ବାଡିରେ।
ଓହୋ ଆଉ ଚାଷୀ ବନ୍ଦି ଲୋକ ଯିଏ ସିଏ ତାଙ୍କ ତାଙ୍କ ବିଲ ନଷ୍ଟ ହବ ଆଉ ସିଏ ଆଉ ଛାଡିବେନି।
ଛାଡିବେ ନା ସେ ବା କହିଲେ କହିଲେ ତମର ଯଦି ଗାଇ କି ଛାଡିବ ଆମେ ବାନ୍ଧି ଦବୁ ତମେ ଆସିକି ପଇସା ଦେଇକି ପାଶହ ଟଙ୍କା ଦେଇକି ନବ। କାହିଁକି ଆଉ ଛାଡିବ ବାନ୍ଧିଦିଅ ଏବେ ସେମାନେ କେତେ କଷ୍ଟରେ ଗୋଟେ କରୁ ଚନ୍ତି ନା କି ଆମେ ସେଟାକୁ ନଷ୍ଟ କରିଦେଲେ ଗୋଟେ ଭଲ ହବ କି।
ଆମେ ଆମେ ବି ହେଲେ ଆମେ ବି ହେଲେ ଆମେ ଛାଡିବା ନା।
ଛାଡିବା ନା କେହି ଛାଡିବାନି ହୁଁ ଆଉ ହଁ ସେଇଥିପାଇଁ ଆମ ବାନ୍ଧି ଦଉଛୁ ଆଉ ଛାଡୁନୁ ଯା ଆଁ ଆମର ଏଇ ଖାଇବାକୁ କୁଚି କୁଚି କରିକି ଦେଉଚୁ। ଆଉ ନଡା ଛଣରିକା ପକଉଛୁ ସେଉଆ ଖାଉଚି ଆଉ।
ହଁ ରାତିରେ ଦେଇ ଗ୍ୟାସ୍ ରୋଷେଇ ନା ଚୁଲି ରୋଷେଇ?
ହୁଁ ନା ଯି ପିଠା ହରିକା କଲି ଗ୍ୟାସ ରେ କରିଦେଇଛି ତାପରେ ବର୍ଷା ହଉଛି ତ ଆଉ ଚୁଲିଟାରେ ଟିକେ ପାଣି ପଡୁଚି।
ହଁ ଗ୍ୟାସ ରୋଷେଇ ଗ୍ୟାସର ତ ଯୋଉ ରେଟ। ରୋଷେଇ କର
ଗ୍ୟାସ ରେଟ ହେଲାଣି ନା ଚୁଲି ରେ ମୁଁ କରେ କରେ କିନ୍ତୁ ଏଇ ବ ର୍ଷା ପାଇଁ ଟିକେ
ଚୁଲିରେ କରିବା ଭଲ ଏ ଅଭ୍ୟାସ ଚଲିରେ କରିଲେ ଏ ରାତିରେ ଦିନରେ କରିଦେବେ ଚୁଲିରେ। ରାତିରେ ନହେଲେ ଗ୍ୟାସ
ହଁ। ନାଇଁ ନାଇଁ ମୁଁ ରାତିରେ ବି ଚୁଲିରେ କରିଦିଏ କାହିଁ ଚୁଲି ଟା ପୁରା ଆମର ପାଖରେ ଘରକୁ ଲାଗିଚି ତ। ପଛ ଘର ପଛ ପଟକୁ ପୁରା ସେ ଚାଳିଆ ଭଳିଆ ହେଇକି ଲାଗିଚି ଡର ଏତେ ଲାଗେ ନାଁ। ନାଇଁ ମୁଁ କରିଦିଏ ଆ ଏ ବର୍ଷା ପାଇଁ ଟିକେ କରୁନି। ପାଣି ଫାଣି ପଡୁଚି ବୋଲି ଆଉ।
ହଁ।
ଆଉ ଆଉ ରୋଷେଇ ଦେଇ କଣ କଲେ ରୋଷେଇ?
ରୋଷେଇ ଦେଇ ଦିନରେ ନା ଯୋଉ ରୁଟି କରିଚନ୍ତି କଣ ଡାଲମା କରିଚନ୍ତି। ଆଉ ଏ ବା ପୁଅ କରୁଚନ୍ତି। ଖାଇ ପିଇ ଦେଇକି ଯିବ ମୁଇ ଏଇ ଚିକେନେ କରିକି ଆସିଲି ତ ସେଠି ରୋଷେଇ କରିକି ଆସିଚି ଆଉ ନଷ୍ଟ ହବ ନା ଏଇଆ। ଆଉ ଦେଇ
ଆଉ ରାତିରେ କେମତି କ ପଳେଇ ଆସିଲେ? ରାତିରେ କେମିତି ମ।
ଏ ଟିକେ ବୁଲିବାକୁ ପଳଇ ଆସନି ଆଉ। ଜମା ସମୟ ହଉନେହି ଦିନର ଆଉ ରାତିର ଟିକେ ବୁଲି ମୁଁ କଇନି ବୁଲିକି ଟିକେ ଯାଏ। ମୁଁ କେବେଠାରୁ ଆସେନି ଆଉ। ଉଣଶ ଚ ଚାଳିି
ଓହୋ ଆଉ ସେ ଝିଅ ବି ଆସିଚନ୍ତି ସମସ୍ତେ ପୁଣି ପଳେଇବେ ନା କନ?
ହଁ ହଁ ପାଠ ପଢା ପାଠ ପଢା ଅଛି।
ହଁ। ହଁ। ଆ ଛୁଆ ଯାଇକି କୁଆଡେ ରହିପାରିବେ ନା ସେ କେମିତି ପାଠ ପଢିବେ
ଆ ଅ କେତେଟା ଆପଣଙ୍କର ଆଉ ବାକି ଅଛି? ମାନେ ଦି କେତେଟା ଆଉ ବାକି ଅଛି ଆପଣଙ୍କର କରିବାକୁ?
ଆଗେ ମୋର ନା ମୋର ଏଇ ଦିଟା ହେଇଗଲା ଆଉ ତିନିଟା।
ହଉ ମୁଁ ମୁ ମୋରି ପାଖକୁ କରିବେ ହଁ ମ ହେଲା ମୁଁ ମୋର ପାଖକୁ କରିବେ ମୁଁ ହଉଚି
ଆଁ ଆଉ କେତେବେଳେ ଫାଙ୍କା ରହିବେ?
ନା ତ।
ଫାଙ୍କା କେତେବେଳେ ହେବେ?
ହଁ ବାରଟା ବାରଟା ଖା ଆସ ହଁ। ମୁଁ ଫାଙ୍କା ହେଇକି କହିବି ହଉ।
ତି ଆପେ ହେଲେ ସେଇ ଦିଟା ତିନିଟା ବେଳକୁ କରିବେ ଆଉକୁ ହେଲା।
ସ୍କୁଲରେ ଥିଲାବେଳେ କରିବେ ମୁଁ ସେଇ ସମୟରେ ଖାଡ଼ା ଦି ଘଣ୍ଟା ପରେ। ମୁଁ ନହେଲେ ମୁଁ ଆପଣଙ୍କୁ କଲ୍ କରିବି। ମୁଁ କଲ କରିକି କହିଲି ଆପଣ ଆସିବେ
ହଁ ହଁ ହୋଉ ଠିକ୍ ଅଛି।
ଏଇୟା ଟିକେ ଦୁଃଖ ସୁଖ ଟିକେ ହବା ଆଉ।
ଙ୍କ ଏଇତ ଲାଗିଛି ସ୍ତ୍ରୀ ଲୋକଙ୍କର ଆଉ କଣ।
ଦୁଃଖ ସୁଖ ଦୁଃଖ ସୁଖ ଲା ଲାଗବ ହବ।
ହଁ ହଁ ଠିକ କଥା ଆଉ।
ହଁ
ଆଉ ଯୋଉ ଆ ଏବେ ତ ଆଉ ମେଡିସିନ ଦୋକାନ ତମର ଆଉ ସେଠି ନାହିଁ ଏବେ କଣ କରୁ
ମେଡ଼ିସିନ୍ କାମ କରନ୍ତି ଆଉ ମନେ ମେଡିସିନ ଦୋକାନ ସେଠି କରରେଇ ଦେଲେନି ବିଜେ କି ଜିତିଲା ସେ ଆଉ କରେଇ ଦେଲେନି ସେତେବେଳେ ଦୁନିଆ ରାଜନୀତି ହେଲା।
ହ ହଁ ଆମେ ମାମୁଁର ମୋର ଥରେ ଯାଇଥିଲୁ ଏଠୁ ମେଡିସିନ ନେଇକି ଆସିଥିଲୁ। ତାପରେ ମାମୁଁ କହିଲେ ସିଏ ଆଉ ସେଠି ଦୋକାନ ଟା ଭାଙ୍ଗି ଦେଲେ ଆଉ କରୁନାହାନ୍ତି ଏ ମୁଁ ଥରେ ପଚାରୁଥିଲି ହଁ।
ବୋହୁତ ରିକ୍ସି ମାନେ ରାତିରେ ଛକା ଛକି ସବୁ କରିଲେ। ଆଉ ଭାରି ରିକ୍ସୀ ସେତେବେଳେ ଆଉ। ଜମା କରେଇ ଦେଲେନି ଭାରି ମାନେ ରିଜିଟ୍ ରେ ଚାଲିଲା। ସବୁ କମେଣ୍ଟ ଦବା ଏଠି କମେଣ୍ଟ ଦେଇ କଥାବାର୍ତ୍ତା ହେଲେ ଖାଲି। ହୁଁ ସବୁ ପିଆ ପିଇ କରିକି ଗଡନ୍ତି ସେଇଭଳିଆ।
ଆଉ ସେଇଭଳିଆ ଜାଗାରେ ଆଉ ଦେଇ ହବ ନା।
ହଁ ତ ମାଲିକି ମାଲିକି ଘର ବିଜେପି ସିଏ ଆଉ ସିଏ ବି ଆହୁରି ରିକ୍ସ। ସେଠି ବେଶୀ ଆହୁରି ରିକ୍ସ। ଏଇ ଭଳିଆ ତା ପିଛା ତା ଅପେକ୍ଷା ସେ କାମ ଛାଡିଦବା ସେଠୁ ଭଲ ନିଜ ପାଇଁ ସେ ନିରାପଦ।
ଆଉ କଣ ନିଜ ମଣିଷ ଆଗେ ଠିକ ରେ ରହିଲେ ସଇଲା କାମ ତାପରେ ଯାହା ତ ଦୁଃଖ ଧନ୍ଦା କରିକି ହୁଁ।
ଦୁଃଖ ଧନ୍ଦା ଦୁଃଖ ନା ଦୁଃଖେ ସୁଖେ ତ ଚାଲିଚି ଆଉ। କଣ କରିବା ଛୁଆଟା ଆମର ତ ଛୁଆ ଟା ମଣିଷ ହବ ଭଲ ପା ଠ ପଢୁଚି ମଣିଷ ହବ କଣ ହବ ସେଇ ଚିନ୍ତା ଆଉ।
ହଁ ସେଇ ତ ହଉଛି କଥା ଛୁଆଙ୍କ ପାଇଁ ଟିକେ କଥା ଆଉ ଛୁଆ କେମିତି ମଣିଷ ହେଇଗଲେ ଗୋଟେ ଭଲ ଲାଗିବ। ଛୁଆ ମଣିଷ ନହେଲେ କଣ ଭଲ ଲାଗିବ?
ହଁ।
ହୁଁ ଆମର ଯାହା ହଉ ଆମର ହୁଁ ଏଇ ତମ ଦେଇଙ୍କ ପୁଅଟା ସେ ଗୋଟେ କୂଳରେ ଲାଗ
ହଁ ହଁ ଯାହା ପାଠ ପଢୁ ପଢୁ ଯୁ ହଁ ପାଠ ପଢ଼ୁ ପଢ଼ୁ ଚାକିରି ପାଇଯିବା ଅତି କମ ବୟସରେ କେତେ ଟା ପିଲା ପାଇଚ?
କେତେଟା ପାଇଚନ୍ତି ସିଏ ଯାହା ହଉ ଖୁସି ଲାଗିଲା ଭଲ ଲାଗିଲା ଆଉ
ଆଜି ରୋଷେଇ କଲା ବେଳେ ସେଇ କଥା ଆଲୋଚନା ହଉଥି କମ୍ ବୟସରେ ବାବୁନାର ଚକିରି ହେଇଗଲା ଛୋଟଟେ ହେଇଥିବ ମାଟି ମା ନହେଲେ ଯିବି ନାହିଁ ଆଗେ ପଚା ଆଗେ ପଚାରିବ ମାଇଁ ଅଛନ୍ତି ନା? ମାଇଁ ଆଜି ଛୁଟିରେ ରହିବେ ନା ଏଇ ଭଳିଆ ଆହୁରି ପଚାରିବ ମୁଁ ହେଠୁ କହିବି ହଁ ଅଛି ସେଠୁ କଣ କରିବ ନା
ହଁ। ଯୋଉଠୁ ଛୁଆମାନେ ଶ୍ରଦ୍ଧା ପାଆନ୍ତି ସ୍ନେହ ପାଆନ୍ତି ସେଠିକି ସେ ଯିବାକୁ ଇଚ୍ଛା କରନ୍ତି ଆଉ। ହୁଁ। ଆଉ ଛୁଆ ଯୋଉଠି ସ୍ନେହ ଶ୍ରଦ୍ଧା ନ ପାଇବେ ଆଉ ସେଠିକି ଯିବେ ନା? ଆଉ ଆସିକି ତମେ ସ୍କୁଲୁ ରୁ ଆସିକି ଗୋଟେ ଦିଟା ପରେ ଖିଆ ପିଆ କର ନା ଟିଫିିନ ଫିଫିିନ ନେଇଯାଅ।
ସରିଗଲା।
ହଁ ହଁ ମୁଁ କହିଲି ଟିଫିିନ ନେଇଯାଅ ନା ଆସିକି ଖାଅ?
ହ ସେ ହଁ କଟିବ ଭାଉଜ ଆଁ। ହଁ ହେଇଗଲା ହେଇଗଲା ଟିକେ ରହ ଯଦି ନ କା